ହ୍ୟାଲୋ।
ହ୍ୟାଲୋ।
ଭାଇ ର ଶୁଭ ସକାଳ।
ଭଲ ଅଛି ଭାଇ ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି ଘରେ ସବୁ ଭଲ ତ?
ହଁ ଭଲ ଭାଇ ଆଉ ଆପଣଙ୍କ ଗାଁକୁ କେବେ କଣ ଆସିବେ?
ଗାଁ କୁ ତ ସିଏ ପୁରା ଗାଁ ରେ ତ ଭଲ ଲାଗୁଚି ଏଇ ଯୋଉ ଗରମ ହଉଚି ବର୍ତ୍ତମାନ। ଏ ଚାଲିଚି।
ପ୍ରିପ୍ରସନ୍ ପାଇଁ ଏପଟାକା ଅଛି ଗାଁ କ ଗାଁରେ ତ ବହୁତ ଗରମ ହଉଚି ଭାଇ।
ହଁ ପଢାପଢ଼ି କେମିତି ଚାଲିଚି ତୋର?
ପଢାପଢି ହଁ ଭାଇ ଚାଲିଚି ଗୋଟେ ତ ଦେଇକି ଆସି ଯାଇକି ଫରେଷ୍ଟର ଟା ଆଉ
ସରକାରୀ ଚାକିରି ପାଇଁ ତୋର ଚାଲି ଥିଲା ପା ପ୍ରିପାରେସନ୍?
ଆଜ୍ଞା ଆଜ୍ଞା ଭାଇ।
ଆ ସେଇରୁ ଆମର ତର ଫି ମୁଁ ତ ବର୍ତ୍ତମାନ ପ୍ରିପାରେସନ୍ ଲାଇନ୍ ରୁ କଟି ଯାଇଚି ତଥାପି ପ୍ରିପାରେସନ୍ ଲାଇନ୍ କେମିତି ଥିଲା ସେ ଯୋଉ ପିରିୟଡ଼ ସେ ଯୋଉ କଷ୍ଟ କି ମଜା ଆସୁଚି ସେଇ ଯୋଉ ଲାଇନ ରେ ହବ ବର୍ତ୍ତମାନ। କେମିତି କଣ ଟାଇମିଂ ଦଉଚୁ କେମତି କଣ ଆଡଜଷ୍ଟ କରୁଚୁ।
ଭାଇ ସକାଳୁ ସେଇ ମର୍ଣିିଂ ଆୱାରରେ ଉଠୁଚି। ତାପରେ ଯେହେତୁ ମୋର ଅନ୍ୟ ଫିଲ୍ଡ ପାଇଁ ଇଛା ଅଛି। ତ ଫାଷ୍ଟ ରନିଙ୍ଗ ଯିବାକୁ ପଡୁଚି ରନିଂ ଆସିଲା ପ ନିଜେ ହିଁ ମାନେ ବ୍ରେକ୍ଫାଷ୍ଟ ରେଡି କରିକି ତାପରେ ମାନେ ଆସିକି ଘର କାମ ସବୁ ସାରିକି ଯେମିତି କି ବେଡ଼ ଫେଡ଼ ଠିକ କରିବା କିବା। ଅନ୍ୟ କୌଣସି କିଛି କାମ ଥିବ ସେ କାମ ସାରିକି ତାପରେ ସିଧା ପଳେଇଆସୁଚି ଯୋଉଠି ପଢିବା ପାଇଁ ବସିବା ପାଇଁ ଆସେ ଆଉ ସେଇଠିକି ଆସିଲା ପରେ ଏଁ ତାପରେ ଫାଷ୍ଟ ରଖେଇଦବୁ ମାନେ ଗୋଟେ ଟିମଟିମ ଡେ ରେ ଡିଉଟି ସରିଯାଏ ପ୍ରୋଟେକ ଆଜି ଡିଉଟି ସର୍ଭେଣ୍ଟ କିଛି ଗୋଟେ ପର୍ସନ୍ ସାରିିବି କହିକି ଆଉ ତାପରେ କଣ କରେ ଯେ ଖାଲି ଫାଷ୍ଟ ହାପ୍ ରେ ରୋଷେଇ କଲି କିନ୍ତୁ ମାନେ ଟିମଟିମ ଦୁରା ସେଠିଁ କ୍ଲାସ କରେ ତାପରେ ବସିକି ମାନେ କ୍ଲିପ ତକ ଦେଖେ। କିଂଳ୍ପୀ ପରେ ତାପରେ ଲଙ୍ଗ ଆୱାର ପରେ ଆଉ ଥରେ ବସିକି ସେଇ ଯାହା ଲେଖିଛି ତା ପାଖରେ ଭାବି କେମିତି ଟିକେ ସ୍ମଲ୍ କରିବି। କାହିଁକିନା ଫାଷ୍ଟ ଆମେ ଯୋଉଁ ନୋଟସ ଲେଖିବା ଆରମ୍ଭ କରୁଛୁ ଟିକେ ବହୁତ କ୍ଲେମ୍ ବି ଥାଏ। ତାକୁ ତାପରେ କଣ କରୁ ମାନେ ବହୁତ ମାନେ ଚେଷ୍ଟା କରୁ ଯେମିତି ଟିକେ ଯଦି ଗୋଟେଟା ଛଅଟା ଲାଇନ୍ ଅଛି ପାଞ୍ଚ ଲାଇନ୍ ଅଛି ତାକୁ ଚେଷ୍ଟା କର ଦୁଇ ଲାଇନ୍ କିମ୍ବା ଗୋଟେ ଲାଇନ୍ କିମ୍ବା ପାଞ୍ଚ ୱାର୍ଡ ଛଅ ୱାର୍ଡରେ ଦେଖିବା ପାଇଁ ଟ୍ରାଏ କରେ ଆଉ ତାପରେ ଆଉ ଥରେ ଇଭିନିଂ ରେ ଭାରକୁ ଆସି ଚା ପିଇବା ପାଇଁ ଟିକେ ଆସେ ଚାହା ପିଇ ସାରିଲା ପରେ ଆଉ ଥରେ ଯାଇକି ସେଇ ନୋଟ୍ସ ଏଁ ଦେଖେ ଯେ କେମିତି ମାଇଣ୍ଡରେ ବହୁତି ଲଙ୍ଗ ଟମ୍ର ପାଇଁ ରଖିଦେଇକି ହବ। ଆଉଁ ତାପରେ ଇଭିନିଂ ଛଅଟା କି ସାତଟା ହେଇଗଲେ ଭାହାରିକି ଘରକୁ ପଳାଏ ଘରେ ଆଉ ଥରେ ଅନ ଯାହା କାମଥିବ ସେ କାମ ସାରି ଦେଇକି ରୋଷେଇ ଫଷେଇ କରିକି ଆଉ ଥରେ ଇଏ କରିକି ଡେଲି ଚାଲିଚି ଏମିତି ପୁରା ଏଇ ଟାଇମ୍ ଟେବୁଲ ପୁରା ସବୁଦିନେ ଚାଲିଛି ଆଉଁ।
ଆଚ୍ଛା। ମାନେ ଠିକ ଠାକ ଟାଇମ୍ ଟେବୁଲ କଂସେ୍ସେ ସ୍ଟାନସି ମେନଟେନ୍ କରିବା ସେଇଟା ତୋର ଚାଲିଛି ଠିଁକ ଠାକ ରେ। ମୁଁ ମୋ ବିଷୟଜ୍ଞତାରୁ କହୁଛି ମୋ ଅଭିଜ୍ଞତା ର ମୁଁ ଯେତେବେଳେ ସେଇ ପିରିୟଡ ରେ ଥିଲି ନାଁ ଆଁ ମୁଁ ବି ମୁଁ ତ? ଫିଜିକାଲ ଲାଇନରେ ନଥିଲି ମୋର ବାସ ସେ ଯୋଉଁ ରିଟିନ ମୋର ଥିଲା ସେଇ ଟପିକ୍ ଉପରେଥିଲା ମୁଁ ରିଟିନ୍ ପାଇଁ ପଢା ପଢି କରେ ଯେମିତି ହିଷ୍ଟ ହିଷ୍ଟ୍ରି ଯୋଗ୍ରାଫି ଆଉ ମାଥମେଟିକ୍ସ୍ ରିଜୋନିଂ ଜର୍ଣ୍ଣି ଯେତେ ଏଇ ଉପରେ ମୁଁ ଟିକେ ଅଧିକ ଫୋକସ ଦେଇଥିଲି ଯେ ମୋ ଫଣ୍ଡା ଥିଲା କଣ କି ମୁଁ ଫାଷ୍ଟ ଏଁ ବୁକ୍ ରିଡିଙ୍ଗ କରିବି ତାପରେ କିଛିଟା ମକ ଟେଷ୍ଟ ଦେବି। ଦେନେ ଏମ୍ସିକିଉ କରିବି ଦେନେ ନୋଟ୍ ଭଲ କରିବି ଆଚ୍ୟୁୟେଲି ଯୋଉଁ ନୋଟ ବନେଇବା କଥାଟା ଓ ନୋଟ ବନେଇବା କଥାଟା ସବୁଠୁଁ ବେଷ୍ଟ ଷ୍ଟ୍ରାଟେଜି ଆମେ ପ୍ରଥମେ ସିଲାବକ୍ସ କେମିତି ପର୍ଟିକୁଲାରି ସାରିବାର ଅଛି ହଣ୍ଡ୍ରେଡ ପରସେଣ୍ଟ ସିଲାବକ୍ସ ସାରିବାର ଅଛି ଦେନ୍ ଏକ୍ଜାମ ପୂର୍ବରୁ ତାକୁ କେମିତି ରିଭିଜନ କରିବାର ଅଛି।
ଆଜ୍ଞା।
ତ ମେନ୍ ଫୋକସ୍ ବର୍ତ୍ତମାନ ଟାଇମରେ ଯେତେବେଳେ ଷ୍ଟାର୍ଟିଂ କରିବାର ଅଛି ପ୍ରିପାରେସନ ସେଇ ଟାଇମରେ ଆମକୁ ମାନେ ଆଖି କାନ ମୁଜିକି କିଏ କଣ ଦେଖୁ ନ ଦେଖୁ ଆମକୁ କିଛି ଫରକ ପଡିବାରି ନାହିଁ। ଆମେ କେମିତି ଆମର ସିଲାବକ୍ସ ସାରିବାର ଅଛି ସିଲାବକ୍ସ ସରିବା ପରେ ଆମେ ଟାର୍ଗେଟ କରିବା ଯେ ଆମେ ସେଟା ଭିତରକୁ ଭିତରକୁ କେମିତି ଆଗକୁ ଆଗକୁ ଯିବାର ଅଛି।
ଆଜ୍ଞା।
ତ ବର୍ତ୍ତମାନ ଟାଇମରେ ତୋର ଯୋଉଁ କନସିସ୍ଟାନସିମେଣ୍ଟେନ ଟା ସେଇଟା କେତେ ଦୂର ଠିଁକ ଠାକ ଚାଲିଛି।
ସେଇଟା ଟିକେ ଟିକେ ମାନେ ଘରେ ଘରେ ଚିକଣ ହ ତ ବାବାଙ୍କ ଦୟାରୁ ଦେହ ଟିକେ ଠିକ ରୁହନ୍ତା ସେଥିପାଇଁ ଟିକେ ସେଇଟା ମାନେ ରହୁଛିଲି ଦି ତିନି ଦିନ କିମ୍ବା ଦି ତିନ ଯେମତି ଟିକେ କଟକ ହେଇଯାଉଛି ଟିକେ ଆଉ ହେରା। ଆଛି ଫୋ ନେଇ
ବେସିକ ହ୍ୟୁମାନ ଏରର ଯୋଉ କହନ୍ତିନିକି ସେଇଟା ତ ରହିବ ଏମିତି ନୁହଁ ଯେ ଆମେ ଯୋଉ କହନ୍ତିନି ଆମେ କମ୍ପୁଟର ନୁହଁ ଯେ ମେସିନ୍ ନୁହେଁ ଯେ ଆମେ ଟୋଟି ଫେର ସେଭ ସବୁ ଦିନ ପଢିବାର ଅଛି ଆମକୁ ବି ରେଷ୍ଟ ଦରକାର ଆମ ବଡି ବି ଚାହୁଁଛି ରେଷ୍ଟ ଦରକାର ଆମକୁ। ତ ତାକୁ ଯାଇକି ଆମକୁ ଗୋଟେ ମେଣ୍ଟେନ କରିବାକୁ ସେ ଗୋଟେ ସପ୍ତାହ ଆମକୁ ଟାର୍ଗେଟ୍ କରିବାର ଅଛି। ଆମ ଏଇ ସପ୍ତାହେ ଭିତରେ ଏତିକି କୋର୍ସ ଆଉ ଏତିକି ଆୱାର ଆମକୁ ଏତିକି ଘଣ୍ଟା ପଢିବାର ଅଛି। ତ ସେଇଟା ଯେମିତି ମେଣ୍ଟେନ କରିଦବୁ ପ୍ରତି ସ ତ ସରିଲା ବେଳକୁ ଯେମିତି ମୁଁ ଟାର୍ଗେଟ କରିିଥିଲି ଯେ ମୋର ହିଷ୍ଟରୀର ଦି ଚାରଟା ଚାପଟର ହେଲା। ମାଥମେଟିକସ ଦି ଚାରିଟା ଚାପ୍ଟର ହେଲା, ଇଂଲିଶ ର ଦି ଚାରିଟା ଚାପ୍ଟର ହେଲା, ରିଜନିଗ ର ଦି ଚାରଟା ଚାପ୍ଟର ହେଲା। ତାକୁ ଯେମିତି ମୁଁ ସାରୁଥିବି। ମୁଁ କୋଉ ଦିନ ବାର ଘଣ୍ଟା ପଢିଲି, କୋଉ ଦିନ ଆଠ ଘଣ୍ଟା ପଢିଲି, କୋଉ ଦିନ ଦି ଘଣ୍ଟା ପଢିଲି, କୋଉ ଦିନ ଚାରି ଘଣ୍ଟା ପଢିଲି। ସେଇଟା କିଛି ଫରକ ପଡିବନି ମତେ ମୋର ଶେଷରେ ଯୋଉ କହୁଥିଲି ଯେ ୱିକ ଶେଷରେ ଏତିକି ଘଣ୍ଟା ଏତିକି ଟାର୍ଗେଟ ଥିଲା ବସ୍। ସେଇଟାକୁ ଭଲ ଭାବରେ ଖତମ୍ କରିବାର ଅଛି। ତା ପରେ ନେକ୍ସଟ୍ ଯେମିତି ପ୍ରୋସେସ୍ ରେ କନ୍ସିଷ୍ଟେନ୍ସି କହନ୍ତିନି କି ଏମିତି ନୁହଁ ଯେ ଏଠି କିଏ ବି ନାହାନ୍ତି ଯେ ଲାଇବ୍ରେରୀ ଆସିକି ପାଠ ପଢୁଛନ୍ତି। କିଏ ବି ନାହାନ୍ତି ଯେ ଦଶ ଘଣ୍ଟାରୁ ଦଶ ଘଣ୍ଟା ବସିକି ପଡୁଥିବି ଏଇ ଯୋଉ ବାର ଘଣ୍ଟା ଚବିଶ ଘଣ୍ଟା କୁ ସେତିକି ସମୟ କିଏ ପଡୁନାହାନ୍ତି। ଯେ ନିଜ ବଡି କି ବି ଦେଖିବାର ଅଛି। ମୋ ଟାଇମରେ କହୁଛି ମୁଁ ଯେତେବେଳେ ପ୍ରିପାରେସନ କରୁଥିଲି।
ମୋ ଦେହ ଖରାପ ହୁଏ ବହୁତ ଖରାପ ହୁଏ। ମାନେ ମୋ ମତେ ଯଦି ମୁଁ କଣ୍ଟିନ୍ୟୁସଲି ଗୋଟେ ସପ୍ତାହ ବସିଯିବି ମତେ କେମିତି କେମିତି ମୋ ମୁଣ୍ଡ ପେନ୍ ହୁଏ, ଆଖି ପେନ୍ ହୁଏ ମୋର ଯେହେତୁ ଆଖି ପାୱର କମ ଟିକେ ଅଛି ମୋର ଆଖି ପେନ୍ ହୁଏ। ତ ମୁଁ ଟାର୍ଗେଟ କରେ ଗୋଟେ ଦିନ। ପୁରା ବ୍ରେକ୍ ନେଇଯାଏ। ସେ ଶୁକ୍ରବାର ହଉ କି ରବିବାର ହଉ ଯୋଉଦିନ ଗୋଟେ ହେଲେ ବ୍ରେକ୍ ନେଇଯାଏ। ସେଇ ଦିନକୁ ମାନେ ଫୁଲି ବ୍ରେକ୍ ଦେଇଦିଏ ନିଜ ପାଇଁ ଯେତିକି ଯୋଉ ଘନ ଦି ଘଣ୍ଟା, ତିନି ଘଣ୍ଟା ସେତିକି ହିଁ ଟାଇମ ଦିଏ ନିଜର ରିଭିଜନ ପାଇଁ। ତା ବାଦେ ମୁଁ ନି ସିଏ ମାନେ ରେଷ୍ଟ ନିଏ ଏମିତି ନୁହଁ ଯେ ଆମେ ଖାଲି ପାଠ ପଢୁଥିବା ବୋଲି ନିଜକୁ ରେଷ୍ଟ ଦବାନି। ତ ରେଷ୍ଟ ବି ନେସେସରି। ତ ଯେତିକି ସମୟ ପଢିବାର ଅଛି ସେ ସେତିକ ସମୟ ରେଷ୍ଟ ଦବାର ଅଛି। ଆଉ ତୁ ତ କହିଲୁ ତୋର ଯୋଉ ଫିଜିକାଲ ଲାଇନରେ ତୁ ଅଛୁ। ତ ସେଇଟା ତ ମେନ୍ ଇମ୍ପୋଟାଣ୍ଟ ସକାଳୁ ଉଠିବାର ଅଛି। ରୁଟିନ୍ କେ କେତେବେଳୁ ସକାଳୁ ଉଠୁଛୁ, କେତେ ସମୟ ଫିଜିକାଲ ହଉଚୁ?
ମୁଁ ଉଠିଲା ବେଳକୁ ସେ ଚାରିଟା ଅଧେ ପଇଁଚାଳିଶ ହୁଏ ତାପରେ ଉଠିକି ଫ୍ରେଶ ହେଇକି ସିଧା ମାନେ ମୁ ସ୍ଲଟ କରିଦଉଛି ପୁରା ଯେ କୋଉ ଦିନ କେମିତି ସ୍ପିଡ ରନିଙ୍ଗ ହବ କୋଉ ଦିନ ମାନେ ସ୍ଲୋ ମାର୍ଚ୍ଚ ହବ ଆଉ ବହୁତ ଲଙ୍ଗ ଜମ୍ପ କରିବାର ଅଛ କୋଉଦିନ ମାନେ ମୋର ଯୋଉ ଜିମୱର୍କଆଉଟ ହେଇଗଲା। ତାପରେ ସବୁ ସରିଲା ପରେ ଆଉ ଆ ଆପଣ ଗୋଟେ କଥା ମତେ କହିଲେ ଏବେ ଯେ ସବୁ ଦିନକୁ ଏମତି ଧରିବା ଟା ବହୁତ ମୁସ୍କିଲ। ତ ଗୋଟେ ଲମ୍ବା ପିରିୟଡ କୁ ଧରିବାଟା ସହଜ ଆପଣ କହିଲେ ଗୋଟେ ସାପ୍ତାହିକ ଗୋଲ ଟାକୁ ଯଦି ଆମେ ଠିକ ରଖିବା ତାହେଲେ ଆମର କୋର୍ସ ସରିପାରିବ କହିଲେ। ତ ଆମେ ଗୋଟ ଗୋଟେ ସପ୍ତାହରେ କୋର୍ସ ଆଉ ଆୱାର କେତେ ରଖିଲେ ଭଲ ହବ କହିଲେ ଭାଇ?
ଦେଖ ସେଇଟା। କୋ ଏକ୍ଜାମ ପାଇଁ ତମେ ପ୍ରିପେୟାର ହଉଚ ତାକୁ ଚାହିଁ ମୁଁ ଯେମିତି ବେସିକାଲି ଗ୍ରୁପ ବି ପାଇଁ ପ୍ରି ରହୁ ଥିଲେ ତ ମୁଁ ଟାର୍ଗେଟ କରୁଚି ମତେ ମୋର ପରଡେ ମତେ ମିନିମମ୍ ଏଇଟି ଆୱର ଦରକାର ତ ପର ସପ୍ତାହକୁ ହେଲା କେତେ? ଆଠ ସତା ଛପନ। ମାନେ ଫିଫ୍ଟୀ ଆୱାର ପ୍ଲସ୍ ମତେ ଦରକାର ମୁଁ ଏଇ ଟାର୍ଗେଟରେ ଥିଲି। ମୋର ଫିଫ୍ଟି ଆୱାର୍ ପ୍ଲସ୍ ମତେ ହେଇଯାଉଥିଲା କଣ ପାଇଁ ନା ମୁଁ ସିଲାବସ ବହୁତ ଆଗରୁ ସାରି ଦେଇେଇଥିଲି ମତେ ବର୍ତ୍ତମାନ ରିଭିଜନ କରିବାର ଥିଲା। ତ ମୁଁ କେତେ ମକ ଟେଷ୍ଟ ଦେବି କେତେ ରିଭିଜନ କରିବି ସେଇଟାକୁ ମୁଁ ଦେଖୁଛି। ତାପରେ ନୁହଁ କି ସବୁ ଶେଷର ଗୋଟେ ଯୋଉ ମାନସିକ ସନ୍ତୁଳନ ଦରକାର ମେଣ୍ଟାଲ ପିସ୍ ଦରକାର। ସେଇଟା ଯଦି ନଥିବ ନା କିଛି ନାହିଁ ଘରେ ଫାମିଲିରେ ତ ଡିଷ୍ଟର୍ବାନ୍ସ ସବୁବେଳେ ଲାଗି ରହିଛି। କେତେବେଳେ ଘରେ କହାର କଣ ମେଡିକାଲ ଇସୁ ହେଲାଣି କେତେବେଳେ ଫାଇନା ଚିଆଲ ଇଷୁ ହେଲାଣି। ତ ତାକୁ ସବୁକୁ ବାଦ କରିକି ଆମକୁ ନିଜକୁ ଟାଇମ ଦବାର ଅଛି। ସେଇଟାକୁ ଟିକେ ସବୁବେଳେ ଫୋକସ କରୁଥିବେଯେ କେମିତି ନିଜକୁ ଟାଇମ ଦବା ସବୁଛାଡିକି ମାନେ ଏମିତି ନୁହେଁଯେ ଆମେ ପାଠପଢ଼ିଆରେ ଅଛି ଆମ ମାଇଣ୍ଡ ରେ ଚାଲୁଥିବ ଆଉ ଘରେ ଆଜି ରୋଷେଇ ଏଇଟା ହେଇଥିଲା ମୁଁ ଯାଇକି ରୋଷେଇ କରିବାରଅଛି କି ଘରେ ଆଜି ଦେହ ଖରାପ ଅଛି। ସବୁକୁ ଦେଖିବାକୁ ପଡିବ ମୁଁ ମନା କରୁନି ଯେଏଇଟା ଦେଖନି ସେଇଟା ଦେଖନି କିନ୍ତୁ ଯେତେବେଳେ ଯୋଉ କାମର ଅଛି ଆମ ହଣ୍ଡ୍ରେଡ ପରସେଣ୍ଟ ସେଟାକୁ ଦବାର ଅଛି ଯେ ମୁଁ ବତ୍। ଵର୍ତମାନ ପଢୁଛି ମତେ ଅଦର ଥିଁଙ୍କି ରିମେଇନିଙ୍ଗ କଂସେ ମତେ ବାହାରୁ କଣ ନଏଜ ଆସୁଛି। ବାହାରେ କିିଏ ହୋହାଲ୍ଲା ହୋଉଚି ଏସି ଲାଗିଛି କି ନାଇଁ ମତେ ଫରକ ପଡୁନି ମତେ ଟାର୍ଗେଟ ଅଛି। ଛି ମତେ ଘଣ୍ଟାଟେ ଭିତରେ ମତେ ଏଇଟା ସିଲା ବସ ର ଏଇଟା ସାରିବାରଅଛି ତ ମୁଁ ସାରିବି। ମତେ କିଏ କଣ କହୁଛି କଣ ନାହିଁ ମତେ ଆଉ ଫରକ ପଡୁନି ମୋ ପାଖରେ କିଏ ବସିଛି କିଏ ପଢୁଛି କି କିଏ ନ ପଢୁଛି ମତେ କିଛି ସେଇଟା ଫକରକ ପଡୁନି ତ ନିଜକୁ ସେ ସେତିକି ମେଣ୍ଟାଲି ପ୍ରିପେୟାର କରିବାର ଅଛି ଯେ। ଅଦର ଥିଙ୍ଗ ରିମେନି କନଷ୍ଟାଣ୍ଟ ମୁଁ କଣ କରୁଛି ମୁଁ ନିଜ ପାଇଁ କଣ କରୁଛି। ଲୋକ କଣ କହୁଛନ୍ତି ଲୋକଙ୍କୁ କଣ କଣ କରୁଛନ୍ତି ସେଇଟା ଫରକ ପଡୁନି। ପରିଶେଷରେ ମୁଁ କହୁଛି ଯେ ନିଜେ ସବୁବେଳେ ଟ୍ରାଏ କରେ ଯେ ନିଜକୁ ସମୟ ଦେବାକୁ। ନା କି କିଏ କଣ କହିଲା ମୁଁ ମୋ ଡ୍ରେସିଂ ସେନ୍ସ ଚେଞ୍ଜ କରିବି ମୁଁ ମୋ ଖାଇବା ଷ୍ଟାଇଲ ଚେଞ୍ଜ। କରିବି ମତେ କୋଉଟା ସୁଟ କରୁଛି ମୋ ଦେହ ଖରାପ ରହୁଛି ମୁଁ ଭା ତ ଶନ୍ତୁଳା ଖାଇକି ମୁଁ ରହୁଛି କି ମାନେ ଭେଜିଟେବୁଲ ଖାଉଛି କାହାକୁ ଯାହା ସୁଟୁ କରିଛି। ସେଇଥିପାଇଁ ଯୋଉ ନିଜର ଟାଇମ୍ ଟେବୁଲ ଆଉ ନିଜର ସିଡୁଲ ଟା। ସେଇଟା ପର୍ଟିକୁଲାର ଫିକ୍ସ କରିବାର ଅଛି।
ତ ନାଇଁ ସେଇଟା ତ କନସିଟେନ୍ସି କହିବାକୁ ପଡିବନି। ହେଲା ମେଣ୍ଟାଲ ପିସ୍ ତ ମାନେ ଏଇ ସମୟରେ ରହିବନି ଟିକେ କିନ୍ତୁ ଯଦି ମେଣ୍ଟାଲ ପିସ୍ ନ ରହିବ ତ ପଢିବା ଟା ପୁରା ମାନେ। ଖାଲରେ ହିଁ ପଳେଇ ତ ତା ପାଇଁ କଣ କରୁଛି ମୁଁ ଏବେ ସକାଳୁ ଉଠିବା ଆଗରୁ ସେ ଯୋ ଫାଷ୍ଟ ଆୱାର ଥାଏନି ଭାଇ ଉଠିବାର ଯୋଉ ପାଞ୍ଚ ଦଶ ମିନିଟ୍ ଭିତରେ ତ ମୁଁ ବସିକି ମାନେ ଟିକେ ଯୋଗ କରିବା ଷ୍ଟାର୍ଟ କରିଛି ତ ସେଇଟା ଟିକେ ବେନିଫିସିଆଲ ମତେ ଲାଗୁଛି। କିନ୍ତୁ ସେଇଟା କଣ ତମକୁ ସାଙ୍ଗେ ସାଙ୍ଗେ ମିଳିବନି ତ ବେନିଫିସିଆଲ ତ ଛ ମାସ ବର୍ଷେ ଭି ବର୍ଷ କି ବହୁତ ଲୋକଙ୍କୁ ବହୁତ ଟାଇମ ଲାଗିଯାଏ ମେଡିଟେସନ ଟା ଗୋଟେ ଲଙ୍ଗ ପ୍ରୋସେସ୍ ମାନେ ପୁରା ଇଏନା ପେସେନେ ସ ଫୁଲି ଯଦି ସବୁଦିନ କରୁଥିବା କହିିଲେ ବହୁତ ଇଫେକ୍ଟ ତାର ଲୋକଙ୍କର ଶୁଣିଛିି ବି ସେ ନାଇ ମେଡିଟେସନ କଲେ ବହୁତ ଭଲ ଆଉ ମେଣ୍ଟାଲ ପିସ୍ ପାଇଁ ସେଇଟା ପାଖାପାଖି ଏଇଟି ଟୁ ନାଇଟି ପରସେଣ୍ଟ ସିଏ ହେଲପ କରେ ଖାଇକି
ଆଚ୍ଛା ହଁ ବହୁତ ଭଲ ଲାଗିଲା ତୋ ସାଙ୍ଗରେ କଥାବାର୍ତ୍ତା ହେଇକି ଠିକ ଠିକ ଠାକ ଅଛି ନିଜ ପ୍ରିପାରେସନ ଲାଗି ଭଲସେ ଆହୁରି ଆଗେଇ ଚାଲ ଦିନେ ନା ଦିନେ ସଫଳତା ନିଶ୍ଚୟ ମିଳିବ। ଠିକ ଅଛି ହିରୋ ରହିଲି ଆଉ ନେକ୍ସଟ ଟାଇମ କେତେବେଳେ ଆଉ କଣ କଥା ହବା ଆଉ।
ଆଜ୍ଞା।